ହଁ ଆଜ୍ଞା ନମସ୍କାର। କେମିତି ଅଛନ୍ତି?
ଆଜ୍ଞା ନମସ୍କାର ଭଲ ଅଛି।
ଭଲ ଅଛନ୍ତି। କଣ କରୁଥିଲେ?
ବସିଛି ଆଉ।
ଵସିଥିଲେ।
ଆଜ୍ଞା।
ଆଉ ସନ୍ଧ୍ୟାବେଳେ କଣ କେ କିଛି ଖାଇଲେଣି କି ନାଇ?
ଅଁ ନାଇଁ କିଛି ଖାଇନି।
କିଛି ଖାଈନାହାନ୍ତି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ଉମ ଭଲ ଅଛନ୍ତି।
ଘରେ ଅଛନ୍ତି।
ଆଜ୍ଞା।
ହଉ ଆଜି କଣ କଣ କାମ କଲେ କିଛି କହିବେ ସେ ବିଷୟରେ?
ଉଁ ହୁଁ କାମ କଣ ଏମ ପଢିବା କ ରୋଷେଇ କରିକି ଖାଓ ଆଉ କଣ
ପଢିବା ସହିତ ରୋଷେଇ ବି କରନ୍ତି ତାହେଲେ ନାଇଁ କି।
ହୁଁ।
ଉଁ ନାଇଁ ଏ ସେଇଟା ନକଲେ ହବନି ନହେଲେ ପାଠ ପଢ଼ି ରୋସେଇ କଲେ ହବ କି।
ନାଇଁ ନାଇଁ କ ଆଉ ପାଠ ଖାଲି ପଢିି ବସିଲେ ଖାଇବୁ କେମିତି। ଖାଲି ପଡି ବସିଲେ ପୁଣି ଖାଇବାକୁ ତ ପଡିବ ନା ନାଇ। ଖଇ ବାକୁ କିଏ କରିକି ଦେବ।
ସେଟା ତ ସତ କଥା କହିହନି। କିଏ ଖାଇବା ପାଇଁ ଦବ ନାହିଁ କି ନିଜେ ଆା ରୋଷେଇ କରେ ନିଜେ ଆା ପଡାପୁଢି କରେ।
ହଁ ହଁ ସମୟ ଟା ଠିକି। ମାନେ ହେ କୋଉ କୋଉ କାମଟା। କେମିତି କରିବେ ସେଇଟା ଯଦି ଠିକ ସଦୁପଯୋଗ କରିବେ ହେଇଯିବ କିଛି ନାହିଁ। ସବୁ ଜିନିଷ ହେଇପାରିବ।
ହୁଁ ସମୟ ସହିତ ତାହେଲେ ଆପଣ ଠିକ ଖାପ ଖୁଇକି ଚଳୁଛନ୍ତି ତାହେଲେ। ମତେ ଯାହା ଅନୁଭବ ଲାଗୁଛି ଆପଣଙ୍କ କଥାରୁ। ନା କଣ କହୁଛନ୍ତି
ହଁ ସେମିତି କିଛି ଚଳିବାକୁ ତ ପଡିବ ନହେଲେ। ସମୟଠୁ।
ହପରା ସମୟକୁତ ବହୁତ ବଡ ମୂଲ୍ୟବାନ।
ହଁ ସମୟକୁ ଆମେ ଯଦି ଠିକ। କି ହଁ ସମୟ ମୂଲ୍ୟଟାକୁ ଆମେ ଯଦି ଏବେ ନ ବୁଝିବା
ହୁଁ ହୁଁ ହଁ ଠିକ କହିଲେ। ତ ମୋ କହିବା କଥା।
ହଁ କୁହନ୍ତୁ।
ନାଇଁ କୁହନ୍ତୁ ଆପଣ ତ ପଢୁଛନ୍ତି ନାଇଁ କି।
ଆଜ୍ଞା।
ପଢୁଛନ୍ତି କହିଲେ। ମୁଁ କିଛି କିଛିଟା ଟିକେ ପ୍ରଶ୍ନ ମୋ ମନ ଭିତରେ ଥିଲା ସେଇଟା ପଚାରିବି କି ଆପଣଙ୍କୁ।
ଆଜ୍ଞା ପଚନ୍ତୁ ଆସିଲେ କହିବି।
ବା ପ ପଢା ମାନେ ପଢ଼ା। ଆପଣ ବହୁତ ଭଲ ପଢୁଛନ୍ତି ଆଉ ଉତ୍ତର ଦେଇପାରିବେନି।
ହଁ ହଁ ହେ ହେ ନାଇଁ ନାଇଁ ନାଇଁ ସବୁ ଜିନିଷର। ସବୁ ଜିନିଷ ସବୁ ଜିନିଷ ର ଉତ୍ତର ଟା ତ ମୁଁ ଜାଣିଥିବି କି କଣ ଜାଣିନି ଚେଷ୍ଟା କରିବି ଦବାକୁ।
ନାଇଁ ମତେ ଯାହା ଲାଗୁଛି ଆପଣଙ୍କ କଥାରୁ ଆପଣ ଯଉ କିଛି ନହଲେ ବି ଟିକେ ଜ୍ଞାନୀ ଥିବେ ଯାହାେଲେ ବି ଏତିକି ଛୋଟ ଛୋଟ ମୁଁ ବେଶୀ ବଡ ଜିନିଷ ପଚାରିବିନି ବା। ଆପଣଙ୍କ ସେ ପଢା ହଉ ହଉ ଠିକ ଅଛି ଇଏ କରିବି। ମୁଁ ଜାଣିବା ପାଇଁ ଚାହୁଁଛି ଠିକ ଅଛି ମାନେ କିଛିଟା ତୀର୍ଥ ସ୍ଥଳୀର ଆମର ଓଡ଼ିଶା ଭିତରେ ଯେଉଁ ତୀର୍ଥସ୍ଥଳୀ ଗୁଡ଼ାକ ରହିଛି ସେ ତୀର୍ଥସ୍ଥଳୀ ଉପରେ ଟିକେ ଖାଲି ପଚାରିବି ମାନେ ଏମତି ଭାବନ୍ତୁ ନାହିଁ ଯେ ପ୍ରଶ୍ନ ଉତ୍ତରର ଖେଳ ଚାଲିଛି ସେମିତି ନାହିଁ। ମୁଁ ଯୋଉଟା ଯୋଉଟା ପଚାରିିବ ଏନ୍ତି ମୁଁ ଟିକେ ନିଜେ ଜାଣିବା ପାଇଁ ଆପଣ ବି ଜାଣିପାର କା। ଆପଣ ଯୋଉ ପଢାପଢି ପାଇଁ ଯେମିତି ଆପଣ ଯିଏ କହୁଛନ୍ତି। ସେ ଠିକ ଅଛି ତ ମୁଁ ହଁ ମୁଁ ପ୍ରଥମରୁ ପଚାରୁଛି ଆପଣଙ୍କୁ। ଆମର। ଇଏ ଆପଣ ଇଏ କହିବେ ଆମର ଯେଉ ଚିଲିକାଟା ଅଛି।
ଆଜ୍ଞା ଆଜ୍ଞା।
ଆମେ ସେ ଚିଲିକାଟାକୁ କଣ କହିଥାଉ କିଛି ବୁଝେଇ ପାରିବେ ସେ ଚିଲିକାଟାକୁ ଆମେ କଣ କହିଥାଉ।
ଉ ହଁଉ।
ହୁଁ କହୁ ନାହାଁନ୍ତି।
ସେଇଟା ତ ହଉଛି ଆମର ମାନେ ଭାରତ ର ହୋଉଛି ଯୋଉ କଣ କହିଲେ ବ୍ଲାକିସ ସ୍ଵଟର କୁହାଯାଏ। ଖାରିିଆ ପାଣି ର ହ୍ରଦ ଟା ହଁ।
ମୁଁ କାହାକୁ ମୋ ପାଇଁ ଇଂରାଜୀ ଶବ୍ଦ ମୁ ବୁଝି ପାରେନି ଟିକେ ଓଡିଆରେ ଟିକେ କହିଲେ ଭଲ ହବ ହଁ।
ମାନେ ଉଁ ଯୋଉଟା ପିଇବା ଉପଯୋଗୀ ନୁହେଁ।
ଆଜ୍ଞା ସେଇଟା ନଦୀରେ ଯିବ କି ହ୍ରଦରେ ଯିବ ଆଜ୍ଞା।
ରଦ ରଦ।
ହଁ ନାଇଁ ଠିକ କହିଲି ଯେ। ହଁ ବହୁତ ଭଲ ଭାବରେ ବୁଝେଇ ପାରୁଛନ୍ତି। ଆମର ଯୋଉ ଉଦେୟଗିରିରେ ଆମର ଯୋଉ ଉଦୟଗିରି ରହୁନି ଭୁବନେଶ୍ଵରରେ ଉଦୟଗିରି ଖଣ୍ଡଗିରି ସେଗୁଡାକ ଆମେ କଣ କହିବା ଉଦୟଗିରି ଖଣ୍ଡଗିରି ଯାଉ। ହଁ ହୋ କୋଉ ଗୁମ୍ଫା ବା ପଥର ଗୁମ୍ଫା କି ଇଏ ଗୁମ୍ଫା।
ନାଇଁ ପଥର ଆଉ ସେ ଯୋଉ ଖଣ୍ଡଗିରି ଅଛି ମୁଁ ପଚାରିବି।
ନାଇଁ ସେଠା ତ ରୁହନ୍ତୁ ମୋର ସରିଲା ପରେ ମୋର ସରିଲା ପରେ ଆପଣ ପଚାରିବେ। ହେ ନାଇଁ ନାଇଁ ତାପରେ ମୁଁ ଇଏ ପଚାରୁ ମାନେ ଆମର ଯୋଉ ନନ୍ଦନକନ ଯାଇଥାଉ ସେ ନନ୍ଦନକନ କଣ ପାଇଁ ଆମେ ଯାଇଥାଉ?
ନନ୍ଦନକାନନ କଣ ସବୁ ପ୍ରକାର ପଶୁପକ୍ଷୀ ସେଠାରେ ଅଛନ୍ତି।
ହଁ
ଆପଣ ଗଲେ ସେଠିକେ ସବୁ ସବୁ ସବୁ ଜିନିଷ ଦେଖିପାରିବେ। ହଁ ମୋର ତ ସେ ସୌଭାଗ୍ୟ ହେଇନି ମୁଁ ଯାଇନି
ଆପଣ ଯାଇନାହାନ୍ତି।
ନାଇଁ ନାଇଁ ସତ ମିଛ କହିବାର କଣ ଅଛି। ନାଇଁ ମୁଁ ଯାଇନି।
ଆରେ ସତ କୁଆଡରେ ମିଛ କଥା କହୁଛନ୍ତି ମତେ।
ଆରେ ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ ଯାଇନି ମି ଛ କହିବାର କଣ ଅଛି। ଯାଇଥିଲେ କଣ ଆପଣଙ୍କୁ ନେଇଯିବେ କହିଲେ।
ବାପ ରେ ଆଉ କହିଲେ କାଇକି ଦିଆ ଯିବନି।
ଆ ନାଇଁ ମୁଁ ଯାଇନି ସତ ଯାଇନି ମାନେ ଏତେ ଥର ହେଲାଣି ଏଇ ଏଇଥର ଏଇ ରଜ ବେଳେ ଯାଇଥିଲେ ପରୀକ୍ଷା ରହିଯାଇଥିଲା ତ ମୁଁ ଆଉ ନନା ହରିକା ସ ସ ବୁଲେ ସେଇ ଯୋଉ ଦିନ ସେମାନେ ବାହାରେ ହେଲେ ମୋର ସେଇଦିନ ପରୀକ୍ଷା ଥିଲା।
ଓହୋ ତାହେଲେ ଯାଇନାହାନ୍ତି ଆପଣ। ଆଜ୍ଞା ଆଜ୍ଞା ହଁ ଠିକ ଅଛି ନାଇଁ ସେମିତିରେ କହିବାକୁ ଗଲେ ଏ ନାଇଁ ମୁଁ ଯାଇଛି ମୁଁ ସେ ବିଷୟରେ କିଛି କହିବି ମୁଁ ଯାଇଛି ସେଟା କେମିତି କଣ ହଁ ନିଅନ୍ତି ମାନେ ମୁଁ ଦେଖନ୍ତୁ ମୁଁ ତ ଯାଇଛି ଆମର ନନ୍ଦନକାନନ ବୋଲି ଯାଇଛି। ପ୍ରଥ ମୁଁ ପ୍ରଥମଥର ପାଇଁ କହିଛି ମୁଁ ତ ହଁ ପ୍ରଥମ ଥା ମୁଁ ମାନେ ଛୋଟ ବଡୁ ସେ ସ୍ମୃତି ଗଭୁଲା ସ୍ମୃତି ଗୁଡାକୁ ଟିକେ ମନେ ପଡିଗଲା ତ। ସେଥିପାଇଁ ମୁଁ କହୁଛି। ଆ ସେ ଅଭୁଲା ସ୍ମୃତି କଣ କହିଲେ, ମୁଁ ଛୋଟବେଳେ ଯେତେବେଳେ ପ୍ରଥମ ଥର ପାଇଁ ଯେତେବେଳେ ଭୁବନେଶ୍ୱର ଆସିଥିଲି ତ ମୁଁ ଦେଖିନଥିଲି ବଡ଼ ବଡ଼ ଏ ବଡ଼ ବଡ଼ ଗାଡି, ଘର। ତାପରେ କୋଠା ଏଗୁଡାକୁ ମୁଁ ଦେଖିନଥିଲି, ପ୍ରଥମ ଥର ପାଇଁ ରାସ୍ତା ଏତେ ବଡ ବଡ ରାସ୍ତା। ତାପରେ ଆମେ ଯୋଉଠି ରହୁଛୁ, ସେଠା ତ ଛୋଟ ଛୋଟ ରାସ୍ତା ମାନେ ଏଇଠି ହଁ ଦୁଇ ଜାଗା, ଦୁଇ ଜାଗା ଏମତି ଚାରି ଜାଗା ହେଇକି ରାସ୍ତା ଜଉ ହେଉଛି ଯେ ହେଉଛୁ। ଉପରେ ରାସ୍ତା ତଳେ ମାନେ ଏତେ ଇମାରତ ଦେଖିକି ମତେ ତ ବହୁତ ଇଚ୍ଛା ମାନେ ବହୁ ଆଶ୍ଚର୍ଯ୍ୟଜନକ ହେଇଯାଇଥିଲି। ସେଇଟା ତ ଆମର ଭୁବନେଶ୍ଵର ସହର ଯେତେବେଳେ ପହଞ୍ଚିଲୁ, ପହଞ୍ଚିଲା ପରେ ଯେତବେଳେ ଆମେ ନନ୍ଦନକାନନ ଯିବା ପାଇଁ ବାହାରିଲୁ ତ ଆମେ ହଁ ନନ୍ଦନକାନନ ତାଙ୍କ ସେ ଗେଟ କରିଥିଲେ ଗଟେ ମାନେ ଫାଷ୍ଟ ଠିଆ ହେଲୁ ଠିଆ ହେଲା ପରେ। ବାପା କୁ ପଚାରିଲୁ ବାପା ଏଇଟା କଣ? ନା ଏଇଟା ହଉଛି ନନ୍ଦନକାନ। ନନ୍ଦନକାନନ ମାନେ କଣ ବୋଲି କହିଲି। ତ ସେ କହିଲେ ଏଇଟା ହଉଛି ଗୋଟେ ଚିଡିଆଖାନା। ଚିଡ଼ିଆଖାନା ହେଲେ ବି ମତେ ପୁରା ବିସ୍ତୃତ କରି ବୁଝେଇ ପାରିନି, ତ ବାପା ମତେ ଖାଲି କହିଲେ ଏଇଟା ଖାଲି ଚିଡ଼ିଆଖାନା ଖାଲି, ଏତିକି ଜାଣିଥା, ଭିତରକୁ ଗଲେ ପୁରା ବୁଝିଛିବୁ କହିଲେ। ଠିକ ଅଛି ଚାଲ ବୁଝିଛିବା, ତ ଆମେ ଯେତେବେଳେ ଫାଷ୍ଟ ବୁଲିଗଲୁ। ବୁଲିକି ଯେତେବେଳେ ବୁଲିଲୁ ଦେଖିଲୁ ଦେଖିଲୁ ମୁଁ ଫାଷ୍ଟ ଆଶ୍ଚର୍ଯ୍ୟ। ମାନେ ପ୍ରଥମେ ଆମେ ଭାଲୁକୁ ଦେଖିଲୁ। ଭାଲୁକୁ ଦେଖେଇି ଭା ଆମେ ନା ଏଇଟା ସତ। ଆମେ ମୁଁ ଭାଲୁ କୁ ଏତେ ପାଖରେ ଦେଖୁଛି, ଏଇଟା କଣ ସତ କି ମିଛ ମୁଁ ବିଶ୍ୱାସ କରିପାରିନି। ଏମିତି ହେଇକି ଭାଲୁ ତାପରେ ବାଘ ତାପରେ। ବାଘ ଭାଲୁ ସେ ବାଘ ବି ଗୋଟେ ବାଘ ନାହଁ ଧଳା ବାଘ ବି ଥାଏ। ଥିଲା ତାପରେ ଇଏ ବାଘ ଥିଲା ମାନେ ଚିତା ହଁ କଲାର ପତ୍ରିଆ ବାଘ। ମାନେ ବିଭିନ୍ନ ପ୍ରକାର ବାଘ, ବାଘ ଉ ଥିଲେ। ତାପରେ ବାଘ ଦେଖି ସାରିଲା ପରେ ତାପରେ ଆମେ ସେମିତି ହିଁ ଟିକେ ପାଖାପାଖି ଦେଖିଲୁ ଯେ ଆମର ସାପ ବି ଥିଲେ। ସାପ ମାନ ବିଭିନ୍ନ ପ୍ରକାର ସାପ ଥିଲେ। ଅଜଗର, ନାଗ ସାପ, ଏମିତି କି ଆମର ଯୋଉ କହୁଛନ୍ତି ହି ରାଜ ସାପ ମାନେ ନାଗ ମାନଙ୍କର ରାଜା ସେ ସାପ। ସେଇଗୁଡାକୁ ବି ଦେଖିଲୁ। ମାନେ ବିଭିନ୍ନ ପ୍ରକାର ଦେଖିଲି ଯେ, ମୁଁ ବିଶ୍ଵାସ କରିପାରୁନଥିଲି ଯେ ଏତେ ପାଖରେ ପାଖରେ ଦେଖୁଥିଲି। କୁମ୍ଭୀରକୁ ବି ବହୁତ ପାଖରେ ଦେଖିଲୁ ମାନେ ହଠାତ୍ କୁ ମୁଁ କୁମ୍ଭୀରକୁ ଦେଖିଲି କିନ୍ତୁ ମୁଁ ଜାଣିପାରିନି ସେଇଟା ପଥର କି କୁମ୍ଭୀର ବୋଲି। ମାନେ ଗୋଟେ ଗୋଟେ ରହୁନହିଁ ଏ ଯୋଉ ଗୋଟେ ମୂର୍ତ୍ତି। ଅବିକଳ ମୂର୍ତ୍ତି। ଅବିକଳ, ଅବିକଳ ସେମିତି ମୁଁ ପ୍ରଥମେ ଥର ଯେତେବେଳେ ଦେଖିଲି ସେମିତି ସେଟା ଗୋଟେ ସ୍ମୃତି ମନେ ରହିଯାଉଛି କେବେ ଭୁଲି ପାରିବିନି। ସେ ଗୋଟେ ମୂର୍ତ୍ତିକୁୁ ଦେଖିଲି, ମାନେ ସେ କୁମ୍ଭୀରକୁୁ ଦେଖିଲି ପୁରା ମୂର୍ତ୍ତି। ମାନେ ପାଟି ଟା ଆଁ କରିକି ଥିଲେ। ତ ମୁଁ ସେ ଜାଗାରେ ଆମର ଟିକେ ଚଗାଲାମି ପ୍ରକୃତି ରହୁଛି ନା ତ ଆମେ ସେ ହଁ ସେ ଚଗଲାମି ପ୍ରକୃତରେ ରହୁଛି ସେ ଚଗଲାମି ରେ କଣ କଲି ସେ ଗୋଟେ ପଥର ଥିଲା ଛୋଟ ପ ଥର ଏଟା ସତରେ କୁମ୍ଭୀର ଟା କି କଣ ବୋଲି ମୁଁ ଚେଷ୍ଟା କଲି ପଥର ହଁ ହଁ ହଁ ତା ଉପରୁ ଫେପାଡି ଦେଲି। ହପାଡ଼ି ଦେଲା ବଳେ ହେଲେ ବି କିଛି ଇଏ ମାନେ ଏମତି ହଠାତ୍ ମୁ କହିଲି ନାଁ ଏଇଟା।
ଇଏ ରେ ଥିବେ।
ହଁ ହଁ ତାଙ୍କର ମାନେ ହଁ ହଁ ସେ ଜାଲି ଭିତରେ ଆମେ ଜାଲି ପଛରେ ହେଲେ ବି ଲୋକମାନେ ଥିଲେ ଆମେ ଗୋଟେ ଦିଟା ପକଉଥିଲୁ ହେଲେ ବି ଆମ ମୁଁ ଗୋଟେ ଦିଟା ପକେଇଲା ପରେ ତାପରେ ଆମଠୁ ବଡ ଲୋକ ବି ଦେଖିଲେ। ଆଉ ସେମାନେ ଆଉ କଣ ଭୁଲ କରିବେ କି ସେମାନେ ବି ସେଇଭଳି ପକେଇଦେ। ତ ସେମିତି ପକେଇଲେ ହେଲେ ବି କିଛି ଇଏ ହେଲାନି ମାନେ ସେଠୁ କୁମ୍ଭୀରର କିଛି ପରିବର୍ତ୍ତନ ଘଟିନି ଯେମିତିକୁ ସେମିତି ହେଇକିଥିଲେ ମୂର୍ତ୍ତି ଭଳି। ମୁଁ କହିଲି ହଁ ଆମେ ଭାବିଲୁ ନାଇ ଏଇଟା ଅ ଅସଲି କୁମ୍ଭିର ହେଇନଥିବ। ମୂର୍ତ୍ତି ଟା ବୋଧେ ହେଇଥିବ ତ ଯଦି ମୂର୍ତ୍ତି ଠିକ୍ ଠାକ୍ ଏଠି ବି ଅଛୁ ସେ ତାକୁ ଏତେ ଦୂରରେ କଣ ପାଇଁ ରଖୁଛି ପାଖରେ ଯାଇକି ଦେଖି। କିନ୍ତୁ ନାଇଁ ଏଇଟା ହଉଛି ବହୁତ ବଡ ଆମକୁ ଟି କେ ଇଏ ହଁ ହଁ। ହଁ ବହୁତ ବଡ ଭୁଲ ଥିଲା ଏତେ ଭୁଲ ଥିଲା ଯେ ତାଙ୍କର ଜଣେ ଆସିକି ଯେ ଯେତେବେଳେ ମାଂସ ପିଣ୍ଡୁଳା ଟା ଯେତେବେଳେ ପକେଇଦଲେ ସେ ଯେତେ ଝଟ ଝଟପଟ ହେଇକି ଗଲେ ତାପରେ ଆମ କହିଲେ ଆମେ ପୁରା ଡରିଗଲୁ। ପ୍ରଭୁ ଭାଗ୍ୟଭଲ ଏଇଟା ଜାଲି ଥିଲା ବୋଲି ଯଦି ଜାଲି ଜାଲି ଯଦି ନ ଥାଆନ୍ତା ତାହେଲେ ଆମର ଅବସ୍ଥା
ଆଉ।
ପୁରା ଅବସ୍ଥା ଖରାପ ହେଇଯାଇଥାନ୍ତା।
ସେୟା ବା କହୁଛି କୁମ୍ଭୀର ପେଟରେ ଯାଇକି ଦେଖିଥାନ୍ତେ ସେଇଟା ପଥର କି କୁମ୍ଭୀର ଆଉ କଣ ଜାଣି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଏଇଟା ତ ବହୁତ କଥା ହେଇଗଲା। ତ ମୁଁ କଣ କହୁଥିଲି କି ଆପଣଙ୍କ ସହିତ କଥା ହେଇକି ଟିକେ ବହୁତ ସମୟ ବି ଇଏ ହେଇଗଲାଣି। ମୁଁ ଆପଣଙ୍କୁ ପରେ ଆଉ ଥରେ ଇଏ କରିବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଖୁସି ଲାଗେ।
ନ ଝୀ ଆପଣ।
ହଉ ଠିକ ଅଛି ନାଇଁ ଠିକ ଅଛି ଏବେ ତ ଟିକେ ସମୟ ହେଇଯାଇଛି ପରେ ଆପଣ ଇଏ କରିବେ ଆଉ ହଁ ପରେ ଟି ଟିକେ ଦେଖିବା ଠିକ ଅଛି ହଉ ରଖୁଛି ଧନ୍ୟବାଦ ରଖୁଛି ଧନ୍ୟବାଦ।
ଆଜ୍ଞା।